ହ୍ୟାଲୋ
ମ୍ୟାଡ଼ାମ ନମସ୍କାର।
ନମସ୍କାର କଣ କର୍
ଭଲ ଅଛନ୍ତି?
ହଁ ଭଲ ଅଛି, ଆଉ ଆପଣ?
ହୁଁ ହୁଁ, ଭଲ ଅଛି। ଆଉ ମ୍ୟାଡମ ଆପଣ ଏବେ କଣ କରୁଛନ୍ତି?
ମୁଁ ଏଇ ଟିକେ ଗଢ଼ୁଥିଲି ଆଉ, ଆପଣ କଣ କରୁଛନ୍ତି?
ମୁଁ ଏଇନେ ଜଷ୍ଟ ଖାଇ କି ଆସିଲି।
ଆଚ୍ଛା ଆଚ୍ଛା, ଆଉ ଆପଣଙ୍କ ଆଡେ ଆଜି ବର୍ଷା ନା ମୁଁ ଖାଇନି। ଆଉ ଆପଣଙ୍କ ଆଡ଼େ ଆଜି ବର୍ଷା ହଉଛି?
ନାଇଁ ଆ ହେଇନି ମାନେ ପାଗ ଦେଇଛି ବର୍ଷା ପାଗ ଠିକ୍ ଅଛି। କିନ୍ତୁ ବର୍ଷା ଆଜି ହେଇନି। ଆପଣଙ୍କ ଆଡେ?
ଇଁ ଆଜି ତ ସେମିତି ବର୍ଷା ହେଇନି କିନ୍ତୁ ମଝିରେ ଟିକେ ଖରା ହେଇଥିଲା ଦଶଟା ଏଗାରଟା ବେଳକୁ। ଏବେ ଟିକେ ବର୍ଷା ପାଗ ଦେଇଛି ଆଉ।
ମ୍ୟାଡମ ମୁଁ ଶୁଣିଥିଲି ଯେ ଆପଣ ଗୋଟେ କ୍ଲାସ୍ କରିବା ପାଇଁ ଯାଉଛନ୍ତି। କଣ କଣ ସବୁ ଶିଖିଲେଣି?
ହଁ ମୁଁ ଗୋଟେ କ୍ଲାସ୍ କରିବାକୁ ଯାଉଛି ସେଇଟା ତ ପୁରା ଫ୍ରି ଅଫ୍ କଷ୍ଟ୍ ରେ। ଏଇଟା ତ ଶୁଣିଥିବେ ବି ଆପଣ। ତ ସେଇଠି ଆମକୁ ଫାଷ୍ଟ୍ ଫାଉଣ୍ଡେସନ୍। ହୁଁ ତ ସେଠି ଆମକୁ ଫାଷ୍ଟ ଫାଉଣ୍ଡେସନ୍ କୋର୍ସ ଦେଉଛନ୍ତି। ଦେନ୍ ଆମକୁ- ଓ ଦଉଚନ୍ତିଇ - ସ୍କେଲିଂ ଦେବେ ସେଇଟା ଆପଣଙ୍କ ଚଏସ୍ ରହିବ। ସ୍କେଲିଂଟା ଆପଣଙ୍କ ଚଏସ୍ ରହିବ। ପ୍ରଥମେ ଫାଉଣ୍ଡେ- ସନ୍ କୋର୍ସଟା ରହୁଛି ତେଇଶି ଦିନି। ଆମକୁ ସେଇଠି ପ୍ରଥମେତଃ କମ୍ୟୁନିକେସନ୍ ସ୍କିଲ୍- ତା ପରେ ମାନେ ଗ୍ରୁପ୍ ଆକ୍ଟିଭିଟିଜ ହେଇକା। ତା ପରେ କେମିତି କାହା ସହ ବିହେବ୍ କରାଯିବ ସବୁ କିିଛି ଶିଖେଇବେ ତା ସହିତ ସ୍ପୋ- ସ୍ପୋକିଂ ଇଂଲିଶ୍ ବି ଶିଖାହଉଚି ଯୋଉଟା କି ଫ୍ରୀ ଅଫ୍ କଷ୍ଟରେ ପୁରା। ଆଉ ସ୍ପୋକେନ୍ ଇଂଲିଶ୍ ରେ ଆପଣଙ୍କର ପୁରା ବେସିକ୍ ରୁ ଧରିକି ଶିଖାହେଉଛି। ସେଇଟା ପୁରା ଫାଉଣ୍ଡେସନ କୋର୍ସରେ ହିଁ ଯାଉଛି। ଯୋଉଟା। ଆଉ ସେଇଟା ରହୁଛି ତେଇଶି ଦିନ ଆମର ରହୁଛି ଆପଣ ଚାହିଁବେ ଯଦି- ତାପରେ ସେଇଠି ଚାକିରି କରି ପାରିବେ। ନଚେତ୍ ନ ହେଲେ ସ୍କିଲିଂ ଆପଣ କରିକି ତାପରେ କରିବେ। ତ ଆପଣଙ୍କୁ ଯେଉଁଟା ବେଟର୍ ହେବ କି ନା ମୁଁ ଆଉ ଟିକେ କିଛି କମ୍ପ୍ୟୁଟର୍ ନଲେଜ ଜାଣିବାର ଅଛି। ଏକ୍ସଟ୍ରା ନୋଲେଜ ଜାଣିବାର ଅଛି ତ ଆପଣ ସ୍କିଲିଂ କରିପାରିବେ। ତ ସେଟା ସାର୍ ମ୍ୟାମ୍ ତ ବହୁତ। ମାନେ ତାଙ୍କ ବ୍ୟବହାର ବହୁତ ଭଲ ହିଁ କହିବି। ଆପଣ ସେଇଠି କିଛି ଡରିବାର ନାହିଁ ଆଉ। ଗୋଟେ କଥା କି ପବ୍ଲିକ୍ ସ୍ପିକିଂ ତ ପିଲାଙ୍କର- ପ୍ରାୟ ନଥାଏ ଯେଉଁଟାକି ନା ସେଠିକି ଯାଇକି ପୁରା ଠିକ୍ ଠାକ୍ ହେଇଯିବେ ମୁଁ ଯା ଜାଣିଚି।
ଆଚ୍ଛା ମ୍ୟାଡ଼ାମ୍ ମୁଁ ଗୋଟେ ଅନୁଷ୍ଠାନ ବିଷୟରେ ଶୁଣିଥିଲି। ଆପଣ ଯେମିତି କହିଲେ ସେଇଠିି ନା- ଅଁ ମୁଁ ଶୁଣିଛି ଯେ ଆମର ଯୋଉ ରହୁଛନ୍ତି। ଅଁ ଅଠର ବର୍ଷରୁ ପଇଁଚାଳିଶି ବର୍ଷ। ର ଯାହାବି ଯୁବକ ଯୁବତୀ ସେମାନଙ୍କୁ ନେଇକି- ସେମାନେ କଣ କହୁଚନ୍ତି ନା ଜବ୍ ଯୋଗାଇ ଦଉଛୁ। ହଁ ସେମାନେ ଦେଖୁଛନ୍ତି ଯେ ତାଙ୍କ ଭିତରେ କଣ କଣ ସବୁ ଦକ୍ଷତା ଅଛି। ବୁଝିପାରିଲେ ନା। ତ ସେମାନେ ଦେଖିବେ ଯେ କାହିଁକି ନା ଯଦି ସେମାନେ ଜବ୍ ଦଉଛନ୍ତି। ଯେ ତାଙ୍କ ଭିତରେ ସେତିକି କାମ କରିବା ଦକ୍ଷତା ବି- ଥିବା ଦରକାର ନହେଲେ ତ ସେମାନେ କରିପାରିବେନି ନା।
ହଁ ନିଶ୍ଚିନ୍ତ ଏଇଟା।
ତ ସେଥିପାଇଁ ସେମାନେ କଣ କହୁଚନ୍ତି ନା। ବିଭିନ୍ନ ପ୍ରକାରର ଅ ଆକ୍ଟିଭିଟି ସବୁ କରଉଛନ୍ତି ଯାହା ଦ୍ୱାରା କି - କି ସେମାନେ ଜାଣିପାରିବେ ଯେ ଏ ପିଲାଦେହରେ। କଣ କଣ ସବୁ ଦକ୍ଷତା ଅଛି କାହିଁକି ନା କିଛି ପିଲା ଅଛନ୍ତି- ଯୋଉମାନେ କି ଜାଣିିନଥାନ୍ତି ନିଜ ଭିତରେ କଣ କଣ ସବୁ ଥାଏ ତାଙ୍କର। ତାଙ୍କ ଭିତରେ ସେ ସବୁ ଜିନିଷ ଥାଏ କିନ୍ତୁ ସେମାନେ ନିଜେ ବି ଜାଣିନଥାନ୍ତି। ତ ସେଥିପାଇଁ ସେମାନେ କଣ କରନ୍ତି। ଅ ଯେମିତି ଆମର ରହିଲା ଅ ଗୋଟେ ଜଣଙ୍କ ଭିତରେ। ଆମର ଷ୍ଟ୍ରେଂଥ କୋଉଟା? କି ଆମର ଉଇକନେସ୍ କୋଉଟା ସେଇଟା ଆମେ ଜାଣିବା ଦରକାର। ଯଦି ଆମେ- ନିଜକୁ ନ ଚିହ୍ନିବା ନା ତାହେଲେ ତ ଆମେ ଆଗକୁ ଯାଇପାରିବାନି। କାହିଁକିତା ଆମର ସେଇ ଦକ୍ଷତା ହିଁ କୁ ନେଇକି। କି ଆମକୁ ଆଗକୁ ଯିବାର ଅଛି ତ। ଶେ ସବୁ ସେ ଦେଖିବେ। ତା ବାଦରେ ଗୋଟେ ପିଲା ଆଜିକାଲି ତ କମ୍ୟୁନିକେସନ ସବୁଠାରୁ ହିଁ ଇମ୍ପୋର୍ଟାଣ୍ଟ। ତ ସି ଦେଖିବେ ଯେ ପିଲା ତା କେମିତି କଥାବାର୍ତ୍ତା କହୁଛି ଆଉ କେମିତି କ ଯଦି ସି ସେଲ୍ସ୍ ରେ ଯାଉଛି ତାହେଲେ ସିଏ ତ କଷ୍ଟମରକୁୁ ହ୍ୟାଣ୍ଡେଲ୍ କରିବାକୁ ପଡିବ ତ ସେ କେମିତି? ଅ ସେମାନଙ୍କ ସହିତ କଥା କଥାବାର୍ତ୍ତା ହବ ସେ ସବୁକୁ ସିଏ ଦେଖିବାକୁ ପଡିବ। ତା ସହିତ କମ୍ପ୍ୟୁଟର ହେରିକା ଗୋଟେ ରେ ସେ କଣ କଣ ସବୁ ଜାଣିଛି ଏସବୁ ଉପରେ ଏ ସେମାନେ ସବୁ ଜିନିଷ ଶିଖଉଛନ୍ତି।
ହଁ।
ଆଉ ଯୋଉ ପିଲାଙ୍କଟା ଯେମିତି ଆପଣ କହିଲେ ଯେ ଆପଣ ଯୋଉ ଯାଉଛନ୍ତି ପବ୍ଲିକ୍ ସ୍ପିକିଂ ଏଇଟା ଠିକ୍ ନୂହେଁ। କାହିଁକି ନା ଅ ଆମେ ମାନେ ତ ଆଗରୁ କେବେ ସେମତି ପବ୍ଲିକ୍ ରେ କହିନି ନା ତ ଆମର ପବ୍ଲିକ୍ ସ୍ପିକିଂ ଆସିବ କୁଆଡୁ। ସମସ୍ତଙ୍କ ଭିତରେ ସେଇ ଭୟ ଟା ରହିଛି। ସେଇଟାକୁ ସେ ମାନେ ସେଇ ଯୋଉ ଅନୁଷ୍ଠାନ ସେ କଣ କରନ୍ତି ନା ଦୂର କରନ୍ତି, ନିଜ ଭିତରେ ଯାହା ବି ଭୟ ରହିଛି ସେ ସବୁକୁ ସିଏ ଇଏ କରନ୍ତି। କାହିଁକି ନା ସେଥିପାଇଁ ସେମାନେ ବୋହୁତ୍ ସାରା ଆଟିଭିଟି କରିକି ପ୍ରାକ୍ଟିସ ବି କରନ୍ତି।
ହଁ।
ଆଛା ଆପଣଙ୍କ ଭିତରେ ଆପଣଙ୍କୁ ଯୋଉ ଯାଉଛନ୍ତି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଭିତରେ ଏଇ ସବୁ ଅ ପରିବର୍ତ୍ତନ ହେଇଛି ବୋଲି?
ହଁ ସେଇଟା ତ ମୁଁ ଦେଖିଛି ଯେମିତିକି ମୋର କମ୍ୟୁନିକେସନ୍ ପୁରା ତ ଜିରୋ। କିଛି ନା କିଛି ଇଜି ମାନେ ହଣ୍ଡ୍ରେଡ ପରସେଣ୍ଟ ରୁ ୱାନ୍ ପର୍ସେଣ୍ଟ କି ଟୁ ପରସେଣ୍ଟ୍ ହଉ, ସେତିକି ଟିକିଏ ଇମ୍ପ୍ରଭ୍ ହୋଇଛି। ଆଉ ରହିଲା କି ପବ୍ଲିକ୍ ସ୍ପିକିଙ୍ଗ୍ ସେଇଠି ଯାଇକିିଁ ମୁଁ ଏବେ ଯାଉ ଶହେ ଲୋକଙ୍କ ଆଗରୁ ନ ହଉ ଦଶଟା ଲୋକଙ୍କ ଆଗରେ ତ ହଉ ସେତିକି ମୁଁ କହିପାରିବି। ଏତିକି ମୋର ସାହାସ ଅଛି। ଆଉ ଗୋଟେ ରହିଲା କି ଏ ଯୋଉ ଗ୍ରୁପ୍ ଡିସ୍କସନ୍ ଗୋଟେ ଗୋଟେ ପିଲା କଣ କରନ୍ତି ପରେ ଚୁପ୍ ରହିଯାନ୍ତି ଗ୍ରୁପ୍ ରେ ଆଉ ଅନ୍ୟମାନେ ତାଙ୍କର ସେ ଡିସ୍କସନ୍ କରନ୍ତି ସେଇଭଳିଆ। ସେତେ ମୋର ତ ଆଗରୁ ସେଇଟା ପୁରା ଜିରୋ ଥିଲା ଏବେ କିନ୍ତୁ ମତେଁ ଗ୍ରୁପ୍ ଡିସ୍ କସନ୍ ଯାହା ବି ଚାଲ ମୁଁ ସେଥିରେ ଇମ୍ପ୍ରଭ୍ ହେଇପାରିବି।
ଆଚ୍ଛା କିନ୍ତୁ ମ୍ୟାଡ଼ାମ ମୋର ଗୋଟେ ପ୍ରଶ୍ନ ଥିଲା ଆପଣଙ୍କୁ ଅ ଯିଏ ଗୋଟେ ଗୋଟେ ପିଲା ଥାଆନ୍ତି ନା ସେମାନେ ପୁରା ଚୁପ୍ ଚାପ୍ ହେଇକି ବସନ୍ତି। ଆପଣ ଯେତେ ଚେଷ୍ଟା କଲେ ବି ସେ କିଛି ବି କହିବେନି, ତ ସେଇ ପିଲାଙ୍କ କ୍ଷେତ ଆମେ କଣ କରିବା ଯେ ସେମାନେ ଯେମିତି ମାନେ ସବୁଥିରେ ଭାଗ ନେବେ ସେମାନେ କହିବେ। କେମିତି ସେଟା କରିବ?
ଆ ପ୍ରଥମତଃ ତା ସହ ଆମେ ଟିକେ ଡେଲି ମିଶିବା ଦରକାର ଯେଉଁଟା କିି ସେ ଡେଲି ମିଶିଲେ ସେ ପିଲା ଟା ଆପଣଙ୍କ ସହ ପୁରା କନେକ୍ଟେଡ଼୍ ହେଇପାରିବ ଆଣ୍ଡ୍ ଆପଣ ମାନେ ଆପଣଙ୍କୁ ସେ ପ୍ରଶ୍ନ ପଚାରିପାରିବ। ଯୋଉଟା କିି ତାର କୋଉଠି କଣ କମି ରହୁଛି କଣ ପାଇଁ ଆପଣଙ୍କ ସେ ମାନେ ସେ ସମସ୍ତଙ୍କ ଆଗରେ କଥା କହିପାରୁନି କେଉଁଥିପାଇଁ ସେ ଡରୁଛି କି କଥା କହିବାକୁ। ଏସବୁ ଆମେ ଜାଣିପାରିବା ଯୋଉଟା କି ସେଇ ଡର ତାର ଭାଙ୍ଗିକି ସେ ସମସ୍ତଙ୍କ ଆଗରେ କଥା। କହିପାରିବ ତ ପ୍ରଥମେ ଆଗ ଆମେ ତା ସହ ମିଶେବା ଦରକାର ନିହାତି ଆଉ ତା ସହ। ଭଲସେ ପୁରା ସାଙ୍ଗ ଭଳିଆ ଗୋଟେ ମିଶିଲେ ଆମେ ତାଠୁ ସବୁ କିଛି ଜାଣିପାରିବା କେମିତି। କଣ ଦରକାର ତାକୁ ଆଉ କୋଉଥିପାଇଁ ସେ ଡରୁଛି ସମସ୍ତଙ୍କ ସହ କଥା ହେଇପାରୁନାହିଁ। ସେଇଟା ଦେଖି ପାରିବା।
ସେଇଟା ତ ମ୍ୟାଡାମ ଆପଣ ଠିକ କଥା କହିଛନ୍ତି ଯେ ଜଣଙ୍କ ସହିତ ଆମେ କଥ୍ କଥା ହେଲେ ହିଁ ତାର ସମସ୍ୟା ବିଷୟରେ ଆମେ ଜାଣିପାରିବା। କିନ୍ତୁ ସେ ପିଲା ଯଦି ତା ନିଜ ସମସ୍ୟା ଆମକୁ ନ କହିବ। ତାହେଲେ ଆମେ କେମିତି ଜାଣିବା।
ନାଇଁ ନାଇଁ ପ୍ରଥମେ ତ ଆମେ। ନିଜେ ବି ଆପଣ ଦେଖନ୍ତୁ ଆପଣଙ୍କ ସହ ଯଦି କେହି ମିଶୁନଥିବେ ଆପଣ ସବୁବେଳେ ଏକା ରହୁଥିବେ। ତ ଆପଣ ଥୋଡି ନା ସମସ୍ତଙ୍କ ସହ ମିଶି ପାରିବେ ଭଲଷେ ମିଶି ପାରିବେନି ତ ଆପଣ ଯଦି। ନିଜ ଆଡୁ ଥରେ ମିଶିବେ ସମସ୍ତଙ୍କ ସହିତ। ସେ ଅଟୋମେଟିକ୍ ସମସ୍ତଙ୍କ ସହ ମିଶି ପାରିବ ସମସ୍ତଙ୍କ ସାଙ୍ଗ ଭଳିଆ ପୁରା କନେକ୍ଟେଡ଼୍ ହେଇପାରିବ। ତ ତାକୁ ସେଥିରେ କିଛି ଆଉ ଅସୁବିଧା ହବ ନାହିଁ। ତ ଆମେ ଯେତେ ସମସ୍ତଙ୍କ ସହ ଭଲସେ ମିଶି ପାରିବା ସମସ୍ତେ ଆମ ସହ ମିଶିବେ।
ଏମିତି କିଏ ନାହାନ୍ତି କି ଆଁ ହଁ। ତ କେହି ନାହାନ୍ତି କି ସେମତି ଆମେ ସିଏ କଥା ହଉନି ମାନେ ଟୋଟାଲ କଥା ହେଇପାରିବନି। କଥା ହେଇପାରିବ କିନ୍ତୁ ସିଏ ଯେହେତୁ ସମସ୍ତଙ୍କ ସହ ଏତେ ମିଶେନି ଜାଣିନି। ତ ତମେ ଯଦି ନିଜ ଆଡୁ ଟ୍ରାଏ କରିବ ତ ସେ ଅଟୋମେଟିକ ମିଶିଯିବ।
ଆଁ ମୁଁ ଏଥିପାଇଁ ପ୍ରଶ୍ନ ଟା ପଚାରିଲି କାହିଁକି ନା। ମୋର ଗୋଟେ ସାଙ୍ଗଟେ ନା ଅ ସିଏ ମୁଁ ତା ସହିତ। ଏଇ ୱନ ମାନେ ମାସେ ହବ ହିଁ ମିଶିଛି। ସିଏ ଆମ ସହିତ ମାନେ କଥା ହଉଛି। ସବୁ କରୁଛି କିନ୍ତୁ ଯେତେବେଳେ କ୍ଲାସ ହଉଛି। ସିଏ ସେଇ ଟାଇମରେ ପୁରା ଚୁପଚାପ ରହୁଛି ସିଏ କିଛି ବି କହୁନି। ଯଦି ଆମେ ବି ତାକୁ ସେଇ ଟାଇମରେ କିଛି ପଚାରୁଛୁ। ଅ ଯେ ତୋର ପ୍ରୋବ୍ଲେମ କଣ ହଉଛି ତୋର କୋଉଠି କି ସମସ୍ୟା ରହୁଛି। ତୁ କହ ଭୁଲ ହଉ ପଛେ ତୁ କହ। କାଇଁ ନା ସେ ପୁରା ସା ମାନେ ଚୁପଚାପ ରହୁଛି କିଛି ବି ସେ କହିବା ପାଇଁ ହିଁ ଚାହୁଁନି। ସେ ଥରେ ଚେଷ୍ଟା ବି କରୁନି ଯେ ମୁଁ କହିବି ସେ କିଛି କହୁନି।
ନାଇଁ ଆମେ ହଁ ସେଇଟା ବୁଝୁଛେ କି ନା ସେ ଚେଷ୍ଟା କରୁନି। ଚେଷ୍ଟା ସେ କରୁଥବ ବଟ କିନ୍ତୁ ସିଏ ଗୋଟେ କଥା ଇଏ ତାକୁ ଆମେ ନଜର କରିବା। ସେ ଚେଷ୍ଟା କରୁଛି କିନ୍ତୁ ସେ ଡରୁଛି ତ ତା ଡର ର ପ୍ରଥମେ ଭାଙ୍ଗିବା ତାପରେ ସିଏ ଚେଷ୍ଟା ମାନେ ସିଏ କହିପାରିବ। ଯେଉଟା କିି ତା ଗୋଟେ ଡର ରହୁଥିବ ନୁହଁ କାଳେ କଣ କହିବେ। କି କ୍ଲାସ ରେ ସମସ୍ତେ ମତେ ନେଇକି ମଜାକ୍ ଉଡେଇ ଦେବେନି ତ। କାଳେ ମୋ ମୋ କଥାକୁ ନେଇକି କିଏ ମଜା ବୁଡେଇକି କଁ ମତେ କହିବନି କି ବାହାରେ କାଳେ ମତେ। ମତେ କିଏ ପୁଣି ଯାଇ କଣ କହିବ ତ ସେଇଟା ଭାବିକି ସେ କହୁନଥିବ କିନ୍ତୁ ଆମେ। ତା ସହ ମିଶିଯିବା ଯଦି ସମସ୍ତେ ଭଲସେ ମିଶିବା ହଁ। ତ ସିଏ ତାହେଲେ ଭଲସେ ମିଶିକି କଥାବାର୍ତ୍ତା କରିବ।
ହଁ ଯେ ମ୍ୟାଡ଼ମ୍ କିନ୍ତୁ ଯଦି ସିଏ ଏମିତି ଚୁପ୍ ରହିବ କିଛି ନ କହିବ ତାହେଲେ ତ ତାର ସମସ୍ୟା ଅଧିକ ବଢିବ ଏଥିରେ ତ କିଛି ଇଏ ମାନେ ସମସ୍ୟାର ସମାଧାନ ହିଁ ହବନି କାହିଁକି ନା ଆମେ ଯଦି ନ ଜାଣିବା ତାକୁ ତ ଆମେ କିଛି ବି ଏଥିରେ ସାହାଯ୍ୟ କରିପାରିବାନି। ସେ ସିନା ଆଜି ଆମ ଆଗରେ କଥା ହଉନି ସିଏ ତ କାଲି ଆଗକୁ ଯିବ ଆଜି ନହେଲେ କାଲି ତ ମାନେ ଚାକିରି କରିବ ନା ଆଉ ଚା କିରି କରିବ ମାନେ ତ ତାକୁ କଥା ହବା ପାଇଁ ହିଁ ପଡିବ ଏମିତି ନାହିଁ ଯେ ଅ ସେଥି ତ ତାକୁ ଭିନ୍ନ ଭିନ୍ନ ଲୋକଙ୍କ ସହିତ କଥା ହବା ପାଇଁ ପଡିବ ସେ ଏଠି ସେ କଣ କରିବ ସେଠି ତ ସମସ୍ତେ ନିଜଆଡୁ ଆସି କଥା ହେବେନି ଯଦି ଇ ପୁରା ସ୍ପିପଚର ରହିବ ଯାହା ତାକୁ ଯଦି କିଛି ମାନେ ପ୍ରଶ୍ନ ବି ପଚାଉଚନ୍ତି
ସିଏ କଣ କରୁଚି ନା ମୁହଁ ଟାକୁ ତଳକୁ ପୋତିକି ବସଚୁ। ତାମାନେ କଣ ତୁତ ଆସୁକି ନ ଆସୁ ତୁ ଯଦି କିଛି ନ କହିବୁ ତାହେଲେ ସାମ୍ନା ଲୋକ କଣ ଭାବିବ। ଯେ ଏ ପିଲା କିଛି କଥା ହବା ପାଇଁ ହିଁ ଚାହୁଁନି। ସେଥିପାଇଁ ତ ସେ କହୁନି ନା।
ହଁ ସେଇଟା ତ ଆପଣ ଯାହା କହଲେ ଠିକ୍ କଥା କିନ୍ତୁ ପ୍ରଥମେ ଆମେ ଦେଖିବା ତା ମୁଡ଼ କା ଆସ୍ ମାନେ ଖରାପ୍ ଥାଇପାରେ ଆଉ ଗୋ ଟେ କଥାରହିଲା ତାର ଡର ବି ଥାଇପାରେ। ହଁ ହଁ ନିଶ୍ଚିତ କିଛି ନାହିଁ ଧନ୍ୟବାଦ।